ନମସ୍କାର ବନ୍ଧୁ ଆଉ ବନ୍ଧୁ କେମିତି ବିତ୍ ତୁଛି।
ଦିନ ଆଉ। କଣ କହିବା ଖରା ତ ପ୍ରବଳ ହେଉଛି କରେଣ୍ଟ ଟିକେ କାଟି ଦେଇକି ଟିକେ ଅସୁବିଧା କରୁଛନ୍ତି ଆଉ।
ଆଉ ତାଙ୍କର ତ ସବୁ ଏଇ ଚାଲ୍ ଆଉ ଖରାଦିନେ ଟିକେ ନ କାଟିଲେ ଲୋକଙ୍କୁ ଟିକେ ନ ପ-
ହଁ ଟିକେ ହଇରାଣ କରୁଛନ୍ତି ଆଉ।
କଷ୍ଟ ଦଉଛନ୍ତି ଲୋକମାନଙ୍କୁ ଆଉ ଖରାଦିନେ ଆଉ। ଆଉ ବନ୍ଧୁ ସକାଳୁ କଣ କର ହେଲେ
ସକାଳୁ ଆଜି ସକାଳୁ ଆଜି ଟିକେ ଯିବା ହେଇଥିଲା ଗୋଟେ ଜାଗା?
ଓ ହୋ ବନ୍ଧୁ
ସଖଳୁ ଗୋଟେ ଜାଗା ବୁଲା ବୁଲିବା ପାଇଁ ଯାଇଥିଲୁ ବୁଲିବା ପାଇଁ ନୁହେ ଗୋଟେ ଜାଗା କାମ ଥିଲା ଟିକେ ଯାଇଥିଲୁ।
ଆଉ ବନ୍ଧୁ ଜାଣିଛ ନା ମୁଁ ଯାଇଥିଲି ପଞ୍ଚଲିଙ୍ଗେଶ ଶ୍ବର ବାଲେଶ୍ଵର
ମୁଁ ଫଟୋ ଦେଖିଥିଲି ମୁ ପଚାରିଥାନ୍ତି ଏବେ।
ହଁ ବନ୍ଧୁ ବଢିଆ ଜାଗା ଟିଏ।
ହୁଁ।
ପୁରା ମନସ୍କାମନା ତୁମର ପୂରଣ ହେଇଯିବ ସେ ଜାଗା ବୁଲିଲେ।
ହୁଁ। ସେଟା ପଞ୍ଚଲିଙ୍ଗେଶ୍ଵର ଟା ପୁରା ବାଲେଶ୍ଵରରେ ଯାଉଚି ବୋଧେ।
ହଁ ସେଇ ବାଲେଶ୍ଵରର ଇଏରେ ଚାଲି ଯାଉଛି ଆଉ ଆମର ଯେମିତି ବିରଜା ମନ୍ଦିର ଯେମିତି ଯାଜପୁରରେ। ଅବସ୍ଥିତ ସେମିତି ହଉ ଛି ପଞ୍ଚଲିଙ୍ଗେଶ୍ଵର ବାଲେଶ୍ଵରରେ
ପଞ୍ଚ ଲଲିଙ୍ଗେଶ୍ଵର ନାମ ର ଜଣା ପଡିଛି ପାଞ୍ଚଟି ଲିଙ୍ଗ ହେଇ
ହଁ ତମେ ତ ଠିକ୍ ଜାଣିଛ ବନ୍ଧୁ ଆଉ ଆଉ ଜାଣିଛନା ତା ମହତ୍ବ?
ମୁଁ ଟିକେ ସେ ଜାଗା ଟା ଯାଇଥିଲି କିନ୍ତୁ ବହୁତ ଦିନ ପୂର୍ବରୁ ଯାଇଥିଲି।
ହଁ ବନ୍ଧୁ ବଢିଆ ଜାଗାଟିଏ। ମୁଁ ବୁଲିକି ମୋ ମନ ପୁରା ମାନେ ମନ ତ ପବିତ୍ର ହେଇଯିବ ସେ ଜାଗାରେ କିଛି ମୁଁ ସେଟାକୁ ବର୍ଣ୍ଣନା କରିପାରୁନି।
ସେଠି ପାହାଡ ଭିତରେ ବୋଧ ଠାକୁର ଥିବେ।
ହଁ ସେଠି ପୁରା ଠାକୁର ଅ ଚଢି଼କି ଯିବାକୁ ପଡିବ ପାହାଚ ପାହାଚ ଚଢି଼କି ଗଲେ ତା ପରେ ଠାକୁର ଫେର ସେଠି ଠିଆ ହେବାକୁ ପଡିବ କାରଣ ଲୋକ
ଲୋକ ଗହଳି ବହୁତ ଲୋକ ହଉଛନ୍ତି ଆଁ।
ଏତେ ଭିଡ ସେ ଜାଗାରେ ଲୋକଙ୍କ ଲାଇନ୍ ଲାଗିଚି। ଗୋଟେ ଲାଇନ ରେ ଯିବାକୁ ପଡିବ ଫେର ଫେରିବାକୁ ପଡିବ ଆଉ ଗୋଟେ ଲାଇନ ରେ ଏମିତି ଝରଣା ରୁ ପାଣି ଗଡି଼କି ଆସୁଛି ସେ ଲିଙ୍ଗରେ ଆଉ ସେ ଠାକୁର ବି ଦେଖ ଖାଉନାହାନ୍ତି। ତାକୁ ହାତ ମାରିକି ପାଞ୍ଚଟା ଲିଗକୁ ଖୋଜିବାକୁ ପଡିବ। ସିଏ ପାଣି ଭିତର ଛନ୍ତି ବୁଝିଲ ବନ୍ଧୁ। ଆଉ ସେ ଯଉ ଦୃଶ୍ୟ। ଆଖି ଛୁଆଁ ଦୃଶ୍ୟ ସେ ସବୁ
ହଁ।
ଆଉ ବନ୍ଧୁ ଜାଣିଚ ପଞ୍ଚଲିଙ୍ଗେଶ୍ୱରରେ କଣ ମହ ତ୍ଵ ଭଗବାନଙ୍କୁ ଯାହା ମାଗି ଥିବ ଆଉ ତମ ମନ ପବିତ୍ର ଥିଲେ। କେବଳ ସେ ପାଞ୍ଚଟା ଲିଙ୍ଗ ବାଜିବ ହାତରେ ନହେଲେ ବାଜିବନି।
ହଁ ପ୍ରାୟେ ମୁଁ ଶୁଣିଚି ପ୍ରାୟେ ପାଞ୍ଚ ଟି ଲିଙ୍ଗ ହାତରେ ବାଜେନି। କେହି କେହି କୁହନ୍ତି ଗୋଟିଏ ଲିଙ୍ଗ ଅଛି ଦୁଇଟି ଲିଙ୍ଗ ଅଛି। କିନ୍ତୁ ପ୍ରକୃତରେ ପାଞ୍ଚ ଟି ଲିଙ୍ଗ ଅଛି। ଚାରୋଟି ଲିଙ୍ଗ ପୁରା ଅବସ୍ଥାପିତ ହେଇଛି ଆଉ ଗୋଟେଏ ଲିଙ୍ଗ ଭାସମାନ ଭଳିଆ ଅ
ହଁ ସେ ସବୁ ମନ ପବି ତ୍ର ଯାହାର ସେ ସବୁ ହଉଛି ତାଙ୍କୁ ଜଣା ପଡେ। ଆଉ ଯାହାର ମନ ପବିତ୍ର ନୁହଁ ତାଙ୍କୁ ଜଣା ପଡେ ନା।
ହୁଁ ହଁ ମୁଁ ଯଉ ଯାଇଥିଲି ମୁଁ ଯାଇଥିଲି ବୋଧେ ଦି, ତିନି ବର୍ଷ ତଳେ। ହୁଁ ମୁଁ ଯାଇଥିଲି ମୁଁ ହେଠି ବୁଲିଲି। ଭଲ ଜାଗା ଆମେ ଆମେ ଗୋଟେ ଆମେ ସାଙ୍ଗ ପିଲା ସବୁ ମିଶିକି ଯାଇଥିଲୁ ପାଞ୍ଚ, ଛଅ ଜଣ। ଯାଇଥିଲୁ ବୋଲରରେ ଯାଇଥିଲୁ ଆମେ।
ଓହଃ।
ହୁଁ ଆମେ ଏଠୁ ଭୋରୁ ଭୋରୁ ଆମର ଘରୁ ବାହାରିଲୁ। ସେଠୁ ସେଠି ଆମେ ପହଞ୍ଚି ଗଲୁ ବୋଧୁଏ ଦଶଟା ଖଣ୍ଡ ବେଳେ। ଦଶଟି ନୁହଁ ଆହୁରି ବେଣୁଷ୍ ସାଢେ ନଅ କି ସାଢେ ନଅ କି ନଅ
ଆଜ୍ଞା ବନ୍ଧୁ।
ହଁ ସେଠି ଆମେ ଭାବିଥିଲୁ ବର୍ଷା ହବ କାରଣ ଦୁଇ, ତିନି ଦିନ ଧର ଧରି ପ୍ରବଳ ବର୍ଷା ହଉଥିଲା।
ଓହୋ ଆଉ ବନ୍ଧୁ ଜାଣିଛ ନା ସେଇଇଇ। ଜାଗା ବିଷୟରେ କିଛି।
ହୁଁ।
ସିଏ ବହୁତ ବବିତ୍ର ଜାଗା ଆମ ପୁରୁଣା ଆମ। ଆମ କେତେ ଲୋକ ତଳର ସିଏ। ଅବ ସ୍ଥାପିତ
ପାହାଡ ଫାଟିକି ତାଥିରୁ ଲିଙ୍ଗ ବାହାରିଛି ହୁଁ।
ସେ ଆମ ବାପା ମାନେ ବି ଜାଣିିନାହାନ୍ତି କି ଆମ ଜେଜେବାପା ବି ଜାଣିିନାହାନ୍ତି। ତାଙ୍କ ଅମଳ ଅମଳରୁ ଦେଖି ଆଉଛନ୍ତି।
ହୁଁ।
ସେଇ ଜାଗା ଟି। ଆଉ ସେ ଏକ ତ୍ର ମାନେ ମନ ଶାନ୍ତି।
ହୁଁ ସେଠି ସେଠି ଆମର ଡାହାଣ ପାଖରେ ଉପରେ ହନୁମାନ ମଧ୍ୟ ଅଛନ୍ତି। ଆଉ ପଥର ପଥର ଫା ଟିକି ସେଠି ଆମର ଲିଙ୍ଗ ଅଛି। ସେଠି ଯୋଉ ବାଢି ମରା ହେଇଛି। ଲୋକ ଜଣେ ଠିଆ ହେଇଛନ୍ତି। ଧରିକି ଇଏ କରି କାଳେ କିଲଳେ କୋଉ ଲୋକ ଖସିଯିବ ଯଦି ତଳୁ ପଥର ଅଛି ନା।
ହଁ ଆଉ ହଉଛି ଜାଣିଛ ନା ସେ ହଉଛି ପାହାଡ ଫାଟିକି ସେ ଝରଣାରୁୁ ଆସିକି ପାଣି ବହିକି ସେପଟେ ଶିବ ଅନ ଯୋଉ ପାଞ୍ଚଟା ଲିଙ୍ଗ ସେଇପଟେ ପାଣି ବି ଝରଣ ଆଉ କୁହ ବନ୍ଧୁ କଣ?
ହଁ ମୁଁ ଯାଇଥିଲି ଯୋଉ ସେତେବେଳେ ପାଣି ଶୁଖି ଯାଇଥିଲା ମାନେ ଏପଟ ଯୋଉ ପଥର ଗୁଡା ପଡିଛି ବାହାର ପଟରେ
ଓ ହୋ ଭଲ।
ହଁ ସେପଟରେ ପାଣି ନଥିଲା ମୁଁ ପଚାରୁଥିଲି ମୁଁ କହିଲି ଏଟା ପାଣି ରୁହାନି ନହେନି କହିଲେ ତମେ ଟିକେ ଖାଲି ବର୍ଷା ସମୟ ଆରମ୍ଭ ହେଇଥିବ ସେତେବେଳେ ଆସିବ ଗଜ ଗଜ କି ବର୍ଷା ଝରଣା ପାଣି ପଡୁଥିବ ଲୋକମାନେ ଡରନ୍ତି ହାତ ଧରା ଧରି ହେଇ ଯାଆନ୍ତି ଏତେ ମାନେ ପାଣି ସେଠି ସ୍ରୋତ ହୁଏ। ବୁଝିପାରୁଛ ନା।
ଜାଣିଛ ନା ସେଟା ଗୋଟେ ବଢିଆ ଜାଗା ମାନେ ବୁଲାବୁଲି କରିବା ପାଇଁ ସେଠିକି ଗଲେ ଆଉ ଇଚ୍ଛା ହୁଏ ନା। ସେଆ ପାଇଁାଇ
ହଁ ସେଠି ବାଘ ଭାଲୁ ପ୍ରତି ବାଘ ଭାଲୁ ପ୍ରତି ବି ଲେଖା ହେଇଛିତ। ସତର୍କତା
କିନ୍ତୁ ସେି ଆସନ୍ତିନି ଭଗବାନଙ୍କ ଜାଗାକୁ ନା ସେ ଲେଖା ହେଇଛି ହଁ ସେି କାହାର କିଛି ଅଘଟଣ କରନ୍ତିନି କାହାର କିଛି ଖରାପ କରନ୍ତୁ। କ ପାଇଁ କି ସି ଭଗବାନ ଜାଣିଛନ୍ତି ଆମେ କାହିଁ ଯାଇଛୁ ସେକୁ ଆଉ ସିଏ ଭଗବାନ ଖରାପ କରିବେ ନା ଜଣଙ୍କର ସେଥିପାଇଁ କିଛି ସେ କରନ୍ତିନି ସେ ସବୁ ଭଗବାନଙ୍କ ଇଚ୍ଛା ତାଙ୍କୁ ବି ଯେମିତା ଜନ୍ମ ଦେଇଛନ୍ତି ସେ ଆମକୁ ବି ଜନ୍ମ ଦେଇଛନ୍ତି। ଆଉ ସିଏ ବି ଆସନ୍ତି ଭଗବାନ ୁ ଦର୍ଶନ କରିବାକୁ ସେଇଭଳି ଆଉ ସିଏ ଭଗବାନ ହଁ। ସୁରକ୍ଷା ଦିଅନ୍ତି।
ଆଉ ଆମର ସେଠି ଯୋଉଁ ସେପଟେ ଯୋଉଁ ଲେଖା ହେଇଛି ପାହାଡ଼ ଯୋଉଁ ଅଛି ପାହାଡ଼ ଚଢ଼ିବା ପାଇଁ
ହଁ ବନ୍ଧୁ।
ସିଏ ଗୋଟେ ଅତି ମାନେ ମନୋରମ ଜିନିଷ ଆମେ ହେପଟେ ପାହାଡ ଗଲୁ ଚଢିବା ପାଇଁ ସିଏ ଆମକୁ ମନା କଲେ କହିଲେ ସେପଟକୁ ପାହାଡ଼କୁ ବେଶି ଉପରକୁ ଯିବନି।
ଗୋଡ ଫୋଡ ଖସି ଯାଇପାରେ ଉପ ଜ ହାତୀ ହଁ।
ସେପଟରେ ଆମର ପଞ୍ଚଲିଙ୍ଗ ଶ୍ଵର ରହସ୍ୟ ସେ ପଛପଟକୁ ମାନେ ପାହାଡ଼ ହେପଟକୁ।
ହଁ ବନ୍ଧୁ।
ସେଠି ଆଉ ଗୋଟେ ଠାକୁରାଣୀଙ୍କ ମନ୍ଦିର ଅଛି। ଆମେ ସେଠିକି ଯାଇଥିଲୁ। ସେ ଆଗରେ ବଡ଼ ପାହାଡ଼ ଗୋଟେ ଅଛି ତା କରେ କରେ କରେ କରେ ଗଲୁ ସେଠି ଅଳ୍ପ ବାଟ
ଓ ହୋ।
ପ୍ରାୟ ବୋଧହୁଏ ଗୋଟେ କିଲୋମିଟର ଖଣ୍ଡେ ହବ ବାଟ ସେଠି ଗଲୁ ସେଠି ଗୋଟେ ଠାକୁରାଣୀଙ୍କ ମନ୍ଦିର ଅଛି ସେଠି ଆମେ ଯାଇ ତାଙ୍କୁ ଦର୍ଶନ କଲୁ ତାଙ୍କୁ ମୁଣ୍ଡିଆ ମାରି ଲୁ ମୁଣ୍ଡିଆ ମାରି ଭାବୁ ଥିଲୁ ସେଠି ଗୋଟେ ଆମେ ଗୁଗଲ୍ ମ୍ୟାପ୍ ତ ସେଠି ନେଟୱାର୍କ ଟୋଟାଲ ନାହିଁ। ଆଉ ବହୁତ କଷ୍ଟେ ମଷ୍ଟେ ଗୁଗଲ ମ୍ୟାପଟି ଖୋଲି ଦେଖିଲୁ ସେଠି ଗୋଟେ ଅଛି ଗୋଟେ ଉଁ ମାନେ ଫଟୋ ଉଠେଇବା ପାଇଁ ଗୋଟେ ଜାଗା ଅଛି।
ଆଉ ବନ୍ଧୁ ତମେ ତ ଯାଇଥିବ ସେ ଜାଗା ଜାଣିଥିବ ଦି ତିନି ବର୍ଷ ତଳେ ଯାଇଥିଲ ଏବେ କିନ୍ତୁ ବହୁତ ବଦଳିଗଲାଣି। ଆହୁରି ସେଠି ଇଏ କରିଦେଲେଣି ସୁରକ୍ଷା କ ବଢିଗଲାଣି ସେଠି ଆଉ ହଉଚି ଲୋକମାନେ ଠିକ ଧାଡିରେ ଯାଉଛନ ଧାଡିରେ ଫେରୁଛନ୍ତି। ଆଉ ବହୁତ ସମୟ ଅପେକ୍ଷା କରିବାକୁ ପଡୁ ଚି ଖରାଦିନେ ଗଲେ ବହୁତ କଷ୍ଟ ସେ ଜାଗାରେ କିନ୍ତୁ ଶୀତ ଦିନେ ଯୋଉ ଆରାମ ଲାଗିବ। ପବନ ହୁ ହୁ ବହୁତ ତୋ ରୂପ ବହୁଥିବ ଝରଣା ଣା ପାଣି ସୁ ସୁ ସ୍ଵର ଦେଇକି ଗଡୁଥିବ ସିଏ ଯୋଉ ମଜା।
ହଁ ପକ୍ଷୀ ମାନେ କିଚିରି ମିଚିରି କି
ସେଠି ଶବ୍ଦ କରୁଥିବେ ଆଉ ସେଠି ତ ହଉଚି ପାହାଡ ଅଛି ନା। ଆଉ ସେ ଯୋଉ ଦୃଶ୍ୟ ସକାଳୁ ଗଲେ ଭୋରୁ ଭୋରୁ ରୁ ଗଲେ ସେ ଯୋଉ ଦୃଶ୍ୟ।
ପାହାଡ଼ ଉପରୁ ସୂର୍ଯ୍ୟ ଉଠୁଥିବାର ଆମେ ଦେଖିଲୁ।
ଓହୋ ବନ୍ଧୁ ବଢିଆ ଜାଗାଟିଏ ନା।
ହୁଁ।
ବନ୍ଧୁ ଆଉ ସକାଳୁ ଆଜି କଣ କରିଥିଲ ବନ୍ଧୁ କଣ ଖାଇଥିଲ?
ସକାଳୁ ସେଇ ଗୋଟେ ଜାଗା ଯାଇଥିଲୁ ସେଠୁ ଆସିକି ଏଁ ଟିକେ ଗାଧୁଆ ପାାଧୁଆ କଲୁ ଟିକେ ଚୂଳ କାଟିଲି ଆଜି ଯାଇ ଆମ ଆମର ବାରିକ ଭାଇ ଆସ ଥିଲେ କହିଲେ ଆସୁନା ଚୂଳ ଟିକେ କାଟିଦବା ମୁ କହିଲି ହଉ ଚାଲ କହିଲେ ଟିକେ ଚୂଳ କାଟି କାଟି ଦିଏ ଚୁଳ ଟିକେ କାଟିଦେଲେ ଆଉ ସେଉଠୁ ଗାଧୁଆ ପାଧୁଆ କଲୁ ଗାଧୁଆ ପାଧୁଆ କରିିକି
ଆଉ ବନ୍ଧୁ ମୋର ତ ସେଇ କାମ ସକାଳୁ ଆଉ। ମୋର ତ ସକାଳୁ ଉଠିଲେ। ଟିକେ ଯିବାର ଟିକେ ଚାଲିବାର ଦୌଡିବାର ସକାଳୁ। ଟିକେ ବାସି ପାଣି ପିଇକି ହଁ ଶାରୀରିକ। ଆଉ ବାସି ପାଣି ଟିକେ ତମ୍ବାରେ ଏବେ ରଖିଥିଲି। ତାକୁ ପିଇଲି ଉଠିକି ଆଉ ତାପରେ ହଁ ସିଏ ତ ପେ ପେଟ ଥଣ୍ଡା କରିବ ମନ ପରିଷ୍କାର ହେଇଯିବ। ସେ ପାଣି ପିଇଲେ। ସକାଳୁ ସଏ ଗୋଟେ ଓଷଦୀୟ ଗୁଣ ଅଛି ତାର।
ହୁଁ ବହୁତ ଔଷଧିୟ ଗୁଣ ଅଛି ତାର
ଆଉ ସକାଳୁ ଉଠିକି ତ ଯିବାର ହେଇଥିଲା। ସେ ବ୍ୟାୟାମ ଶାରୀରିକ ବ୍ୟାୟାମ କରିକି। କି ଆସିଲି। ଆଉ ତାପରେ ଏବେ ହଉଛି। ଚି ଘରେ ଥିଲି। ଆଉ ତମେ ଫୋନ କଲ ବନ୍ଧ ସୁ ଆସିଲି ଆଉ ସକାଳୁ ଟିକେ ପଡିଥିଲା ଆଜି ଭଲ।
ହଁ।
ବାସି ରୁଟି କୁ ଦହି କୁ ଆଉ ଆଳୁ ଭର୍ତା
ଆ ସ ପୁରା ଉତ୍ତନ ଉନ୍ନତ ମାନର ଜିନିଷ।
ଦହି ଫେର ବନେଇଥିଲି। ଚେନି ଜିରା ଗୁଣ୍ଡ ପକେଇକି ସୁବୁ।
ଉତ୍ତମ।
ଆଉ ବନ୍ଧୁ ଯିବା। ଥରେ କେବେ ହଉଛି ଫେରେ ମୁଁ ଗଲେ ଡାକିବି ତମକୁ ଯିବା ପଞ୍ଚଲିଙ୍ଗେଶ୍ଵର ମିଶିକି। ସେଥରକ ମିଶିକି ବୁଲିକି ଆସିବା ଉତ୍ତମ ଦୃଶ୍ୟ ସେଠି ହଁ ନୂତନ ସବୁ। ସଡକ ସୁରକ୍ଷା ସବୁ ହେଇଗଲା। ଲାଣି।
ହୁଁ।
କାର୍ଯ୍ୟକ୍ରମ ସବୁ ଠିକ୍ ଠାକ ଚାଲିଛି ସେଠି।
ହୁଁ ସେଠି ତଳକୁ ତଳକୁ ବହୁତ ଗୁଡେ ଦୋକାନ ବଜାର ମଧ୍ୟ ଅଛି ମୁଁ ଦେଖ
ଅଛି ଛୁଆଙ୍କୁ ନେଇକି ଗଲେ ସେ ତ ମୁଣ୍ଡ ଖରାପ କରିଦେଲେ ଏଇଆ ନମୁ ସେ ନମୁ ଏଇଆ ମୁ ସେଇଆ ନମୁ
ଆଉ ସେଠି ମତେ ଗୋଟେ ଗୋଟେ ଜିନିଷ ମତେଠି ବହୁତ ବଢିଆ ଲାଗିଲା କି? ସେମାନଙ୍କର ସେ ଯୋଉ ବ୍ରାହ୍ମଣ ମାନେ ଅଛନ୍ତି ଧର୍ଷଣା କେହି କରୁନାହାନ୍ତି। ଯେତିକି ତମ ଇଚ୍ଛା ପାଞ୍ଚଟି ଟଙ୍କା ହଉ କି ହଁ। ପାଞ୍ଚ ଟଙ୍କା ହେଉ କି ଦଶ ଟଙ୍କା ହେଉ କି ପଚାଶ ଟଙ୍କାଉ କି ଶହେ ଟଙ୍କା ହେଉ। ତମ ଇଚ୍ଛାରେ ସ୍ଵଇଚ୍ଛାରେ ଦାନ କର।
ହଁ ହଟ କଟା ନାହିଁ ଯେତିକି ଦଉଛ ତମେ ଖୁସି ଖୁସିରେ ଦିଅ ସେଇଥିରେ ବି ସିଏ ବି ଖୁସି ସିଏ ବି ତାଙ୍କ ମନ ବି ଖୁସି ହେଇଗଲା।
ହଁ ଆମେ ଯୋଉ ଆମେ ଯୋଉ ନେଇକି ଯାଇଥିଲୁ ବେଲପତ୍ର ଠାକୁରଙ୍କ ପାଇଁ ତାହରେ ଗୋଟେ ବେଲ ତ୍ରିଶା ସବୁ ବେଲତର ନୁହେଁ କି? ତିନୋଟି ଶାଖାଯୁକ୍ତ କିନ୍ତୁ ଆମେ ଯୋଉ ବେଲପତ୍ର ନେଇଥିଲୁ ଗୋଟେ ଦି ଶାଖା ଥିଲା। ସିଆ ସେ ବ୍ରାହ୍ମଣ ଆମକୁ ହୁଁ ଇଏ କଲେ କହିଲେ ତମେ ଯାହାଙ୍କ ପାଖରୁ ବି ଆଣୁଛ ଯାହାବି ବାଛିକି ଦେଖିକି ଆଣ ଠାକୁର କୁକୁରଙ୍କୁ ଦଉଛ ସିଏ ତାଙ୍କର ଯାହା ଦବା କଥା ଦେଇଦେବେ ବୁଝିଲ କି ତମେ ଟିକେ ଭଲ ଜାଣ ସେ ପୁରା ବାଛି ବାଛି ଭଲ ଭଲ ଜିନିଷ ଭଲ ଭଲ
ଆଉ ସେମାନେ ତାଙ୍କର ହଟ କଟା କିଛି ନାହିଁ। ଆଉ ସିଏ ସବୁ ହଉଛି ଯାହା ଦିଅନ୍ତି ସେ ରଖି ଦିଅନ୍ତି। ଆଉ କାହାକୁ ବି ଖରାପ ଇଏରେ କରନ୍ତୁ। ବ୍ୟବହାର କରନ୍ତିନି ଆଉ ଯିଏ ବି ଯାହା କୁହେ ତାର କଥା ମାନନ୍ତି।
ହୁଁ ଉତ୍ତମ ବ୍ୟବହାର ଉତ୍ତମ ଭାବରେ ସିଏ ସମସ୍ତଙ୍କ ନାଁ ନେଇକି ଭଲ ଭାବରେ ପୂଜା ବି କରୁଛନ୍ତି ଉତ୍ତମ ବହୁତ ସୁନ୍ଦର ବାତାବରଣ
ଏଭଳି ବ୍ରାହ୍ମଣ ବହୁତ କମ ଜାଗାରେ ମିଳନ୍ତି। ଯିଏକ ସବୁ କଥାକୁ ବୁଝି ବାଝିକି ତୁମକୁ ଠିକ ସେ ପୂଜା ଦେଇକି ଭଗବାନଙ୍କ ମନ ପବିତ୍ର ଥିଲେ ହଉଛି ତୁମ ମନ ପବିତ୍ର ଥିଲେ ଭଗବାନ ପୂରଣ କରିଦେବେ
ହୁଁ ପୁରା ମନସ୍କାମନା ପୂର୍ଣ ହେଲା ଭଳିଆ କାମ କରିବି ତାଙ୍କ